ହାଲୋ।
ହାଲୋ ନମସ୍କାର।
ନମସ୍କାର, ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଆପଣ ମତେ ଶୁଣି ପାରୁଛନ୍ତି।
ହଁ ମୁଁ ଶୁଣିପାରୁଛି ଆପଣଙ୍କ ଭଏସ୍।
ଆଜ୍ଞା, କୋଉଠୁ କହୁଥିଲେ।
ମୁଁ, ଭୁବନେଶ୍ଵରରୁୁ କହୁଛି।
ଆଜ୍ଞା ଆଜ୍ଞା ଆଉ କଣ କରୁଥିଲେ?
ଆଉ ମୁଁ ଏବେ ପାଠ ହେଇ ପଢୁଛି ଏବେ ମୋର ପାଠ ପଢା ଚାଲିଛି ଆଉ। ଆପଣ?
ମୁଁ ବି ଭୁବନେଶ୍ୱର ରୁ କହୁଛି ମୁଁ ଚାକିରି କରିଛି ଆଉ।
ଆଚ୍ଛା, ଆଛା ଭଲ କଥା।
ଆପଣ କଣ ପଢୁଛନ୍ତି?
ମୁଁ ହିନ୍ଦୀରେ ମୋର ଗ୍ରାଜୁଏସନ ସରିଲା ଦେନ୍ ହିନ୍ଦୀରେ ମୋର ବି ଏ ଡ ସରିଛି ଏବେ ମୁଁ ହିନ୍ଦୀରେ ସ୍ନାତକୋତ୍ତର କରୁଛି ଆଉ।
ଆଚ୍ଛା କୋଉଠି କରୁଛନ୍ତି ଉତ୍କଲ୍
ନା ବିଜେପି କଲେଜ।
ଆଚ୍ଛା ବିଜେପି ର ଷ୍ଟୁଡେଣ୍ଟ୍ ଆପଣ?
ହଁ।
ଆ ବହୁତ ବଢଆ।
ଆଜ୍ଞା, ଆଉ ଆପଣ?
ଆମେ ତ ମହର୍ଷି କଲେଜ ଷ୍ଟୁଡେଣ୍ଟ।
ହା ଭଲ କଥା ମହର୍ଷି ବି ବହୁତ ଭଲ କଲେଜେ।
ନା ନା ବିଜେପି ବିଜେପି ବିଜେପି। ଆମକୁ ମ ଆମକୁ ବିଜେପିରେ ତ ମାନେ ଜାଗା ମିଳିଲେନି ବୋଲି ତ ଆମକୁ ମହର୍ଷ ନେଲା ନହେଲେ ତ ଆମେ ଲାଷ୍ଟ କୁ ଯାଇଥାନ୍ତୁ ବୋଧେ ପ୍ରାଣନାଥ ବିଦ୍ୟାଳୟ ଖୋର୍ଦ୍ଧାରେ ଆଉ
ଆଚ୍ଛା ଆଛା ଅହୋଃ ଆପଣ କୋଉଥିରେ ପାସ୍ ଆଉଟ କରିଚନ୍ତି।
ଆଜ୍ଞା
ଆପଣ କୋଉଁ ସବଜେକ୍ଟ ରେ ପାସ୍ ଆଉଟ୍ କରିଚନ୍ତି।
ଆମର ହଉଛି ବିଜ୍ଞାନ ଆଜ୍ଞା ଆଜ୍ଞା ଆଜ୍ଞା
ଆଃ ଆ ବିଜ୍ଞାନ ପଢିଛନ୍ତି ଆଉ ମହର୍ଷି କଣ କମ୍ ବଡ କଥା ହେଲାଣି।
ହଁ ସେତେବେଳେ ଆମକୁ ମହର୍ଷି ତ ଆପଣ ତ ଆଉ କଣ ମହର୍ଷି କଥା ତ ଆପଣ ଜାଣିଥିବେ ଆଉ। କଁ କହିବି।
ହଁ
କିନ୍ତୁ ବକ୍ସି ଜଗବନ୍ଧୁ କଲେଜ ଯୋଉଟା ଏ ନାଁ ଅଛି ନାଇଁକି।
ହଁ
କେମତି ହଁ କହିଲେ ସାଙ୍ଗେ ସାଙ୍ଗେ ଜାଣିପାଇଲେ ତ ଏବେ।
ହଁ ଆଗରୁ ଭଲ ନାଁ ଥିଲା ଏବେ କିନ୍ତୁ ଅ ସବୁ କଲେଜ ସମାନ ରହୁଛି ପ୍ରାୟ ପାଖାପାଖି। ପାଠ ପଢିଲେ ପିଲା ଠିକ ଆଉ କିଛିନାହିଁ
ନାଇଁ ମତେ ଗୋଟେ କଥା କୁହନ୍ତୁ ଆପଣଙ୍କର ତ ଭୁବନେଶ୍ଵରରେ ରେଭେନ ଏଇ ଯୋଉଁ ଆ କଣ ଅଛି ସେଇଟା ଆପଣଙ୍କର ଆ ରମାଦେବୀ ରମାଦେବୀ, ଆଉ ଯଦି ବିଜେପି ଭିତରେ ଆପଣଙ୍କର ଟକରାଟକରି ହବ ତାହେଲେ କୋଉଟା ଆଗ ବାଜି ମାରିବ କହିଲେ ଗାର୍ଲସ ସେକ୍ସନ କଥା ଆପଣ ନାଁ ନାଁ
ମୁଁ ବିଜେପି ଷ୍ଟୁଡେଣ୍ଟ ବି ଆଉ ରମାଦେବୀ ଷ୍ଟୁଡେଣ୍ଟ ବି
ଆଚ୍ଛା ଇଲୋମା ତାର ତ ଗଲା ଆପଣ ପୁଅଟାକୁ ବି ଆପଣ କହିପାରିବେନି ଯେ ଏଇଟା ନେବି କି ସେଟା ନେବି ନାଇକି ଆଚ୍ଛା ରମାଦେବୀରେ ଆପଣ ବୋଧେ ଯୁ କ୍ତ ଦୁଇ ପା ପା ମାନେ
ଯୁକ୍ତ ଦୁଇ ମୋର ବିଜେପି ଯୁକ୍ତ ତିନି ମୋର ରମାଦେବୀ ପୁଣି ଏବେ ର ର ବିଜେପି
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ଗୋଟେ କୁହନ୍ତୁ ମାନେ ଆପଣଙ୍କୁ ବିଜେବି ଭଲ ଲାଗିଥିଲା ନାଁ ରମାଦେଵୀ ଭଲ ଲାଗିଥିଲା।
ଦେଖିବାକୁ ଗଲେ ମତେ ରମା ଦେବ ବେଶୀ ଭଲ ଲାଗିଥିଲା।
କଣ ପାଇଁ ଏମତି
ରମା ଦେବୀରେ ମାନେ ସାଙ୍ଗସାଥି ଟିକେ ବେଶୀ ଭଲ ଲାଗିଥିଲେ। ଲାଗିଥିଲା ମତେ ଆଉ ରହିଲା ରମାଦେବୀରେ ପ୍ରୋଗ୍ରାମ ବହୁତ ଭଲ ହୁଏ। ଏକ୍ସଟ୍ରା କରିକୁଲମ ଆକଟିଭିଟି ବେଶୀ ଭଲ ଥିଲା ବିଜେପି ଅପେକ୍ଷା ବିଜେପି ଟିକେ ଅ ବହୁତ କମ୍ ଲାଗିଲା ମତେ।
ଆଚ୍ଛା ଆଚ୍ଛା ଆଚ୍ଛା
ହଁ ଆଉ ରହିଲା ରମାଜବୀରେ ଟିକେ ଗଣ୍ଡଗୋଳ ବେଶୀ ନଥିଲା ଆମେ ଯେବେଳେ ପଢୁଥିଲୁ ବିଜେବି ଟାଇମରେ ଟିକେ ଥିଲେ ଆଉ ଏବେ ତ ନର୍ମାଲ ଏତେ କିଛି ଜଣା ପଡୁନି ଏଇଆ ଆଉ
ଏଇଟା ଯୋଉଟା କହିଲେ ରମାଦେବୀରେ ଗଣ୍ଡଗୋଳ ଜଣା ପଡେନି ଏଇଥିପାଇଁ କାରଣ ସେଟା ଆପଣଙ୍କର ଝିଅ ମାନେ ପ୍ରାୟ ପଢିଲେ ନାଁ ସମସ୍ତେ ତ ଝିଅ ପଢିଲେ।
ହଁ
ତ ଏଠି ପୁଅ ମାନେ ପଢିଲେ ତ ସେଟା ତ ଜାଣିଚନ୍ତି ଆଉ ଆ ଜାହାହେଲେ ତ କର୍ମ ସବୁବେଳେ ରହିବ ଝାମେଲା ଝାଟିର କର୍ମ ତ ରହିବ ଆଉ।
ହଁ ସେଇଆା
ଏଇଆା ହଉଛି କଥା ଆଉ। ରହୁଛନ୍ତି କୋଉଠି ମାନେ ଭୁବନେଶ୍ ଶରରେ ମାନେ କୋଉଠି ରହୁଛନ୍ତି?
ଭୁବନେଶ୍ୱରରେ କଳ୍ପନା।
ଆଛା କଳ୍ପନା ଛକ।
ଆଜ୍ଞା
ମାନେ ପ୍ରପର କଳ୍ପନା ଛକରେ।
ଆଜ୍ଞା
କଳ୍ପନା ଛକ ରେ ମାନେ କୋଉଠି ଆମର ଏଇ ଯୋଉ ମ୍ୟୁଜିୟମ ପଛ ପଟେ କି?
ହଁ
ହଁ ଆଚ୍ଛା ଆଚ୍ଛା ଆଚ୍ଛା ସେଟା ତ ବରଗଡ ରେ ଯାଉଛି ବୁଧେ ନା କଣ?
ବିଜେପି ନଗର ବି ଯାଉଛି କୁହା ହେଲେ ଚଳିବ।
ଆଜ୍ଞା ଆଜ୍ଞା ହଁ ହଁ
ହ ଆପଣ କୋଉଠି କଣ ଚାକିରି କରୁଛନ୍ତି?
ଆମେ ଏଇ ଯୋଉ କଣ କହିବି ଆପଣଙ୍କୁ ଏଇ ଯୋଉ ଆପଣ ଅନଲାଇନ ସଂସ୍ଥା ଜାଣିଛନ୍ତି?
ଅନଲାଇନ୍ ସଂସ୍ ଆଜ୍ଞା ଆଜ୍ଞା ହଁ।
ଜାଣିଛନ୍ତି ସେଇଠି ଚାକିରି କରିୁଛୁ ଆଉ କଣ। ଆପଣ ତ ପ୍ରାୟ ବନଉ ଥିବେ ନା ମଗଉଥିବେ ଫ୍ଲିପକାର୍ଟ ରୁ ନା ୟୁଜ କରନ୍ତିନି?
ହଁ ମୁଁ ୟୁଜ କରେ।
ହୁଁ ସେ ଫ୍ଲିପକାର୍ଟ ରେ ମୁଁ ମ୍ୟାନେଜର ଅଛି।
ଅହୋ ବହୁତ ଭଲ କଥା।
ହୁଁ ହୁଁ ହୁଁ
ଆଉ ଏଇ ମାନେ ଏଇ ଚାକିରିଟା କେମିତି କଣ ପାଇଲେ ଫ୍ଲିପକାର୍ଟରେ ମ୍ୟାନେଜର ପୋଷ୍ଟ?
ସେମିତି କହିବାକୁ ଗଲେ ମୁଁ ହଉଛି ଚି ମୁଁ ହଉଛି ଆକ୍ଚ୍ୱାଲି ସଫ୍ଟଓୟାର ଇଞ୍ଜିନିୟର ଜଣେ। ମୁଁ ହାଇଦ୍ରାବାଦରେ ଟି ଏସ୍ ଜାଣିଥିବେ? ଟାସ୍ଟା କନ୍ସଲଟ ସର୍ଭିର୍ସେସ୍ ସେଥିରେ ଚାକିରି କରିଥିଲି।
ଆଜ୍ଞା!
ପାରିବାରିକ ଟିକେ ପ୍ରୋବ୍ଲେମ ମାନେ ଅସୁବିଧା ସକାଶେ ମୁଁ ଚାକିରି ଛାଡ଼ି ଦେଇ ତାପରେ ଏଥିରେ ଆସି ଜଏନ କରିଥିଲି ଆଉ ଫ୍ଲିପକାର୍ଟ ରେ ୟୂ ପାଇଁ ଆପଣଙ୍କର ଯାହା ହେଲେ ଏକ୍ସେ ମାନେ ଆପଣଙ୍କର ଯୋଉ ଏକ୍ସପିରିଏନ୍ସ ଟା ନିହାତି ଜରୁରୀ କଣ କରିଥିଲେ କଣ ନାହିଁ ଏଇଟା ଆପଣଙ୍କର ଜାଣିଥିବେ ଲଜିଷ୍ଟିକ ମାନେ ଯେମତି ଲଜିଷ୍ଟିକ କ୍ୟାରିୟର ଏଇଟା ହଉଛି ଲଜିଷ୍ଟିକ। ସେଇଟା ଆପଣଙ୍କର ମାନେ ସପ୍ଟଓୟାର ବ୍ୟାଗ୍ରାଉଣ୍ଡ ଆଉ ଲଜିଷ୍ଟିକ୍ ବ୍ୟାଗ୍ରାଉଣ୍ଡ ଦିଟା ଯାକ ସମ୍ପୂର୍ଣ୍ଣ ଭିନ୍ନ କହିଲେ ଚଳେ।
ଆଚ୍ଛା ଆଚ୍ଛା!
ଠିକି କହିଲ ସେଠି କଣ ଆମକୁ ଆମେ କଣ କହିବାକୁ ଗଲେ କାମ ଯାହାବି ଆମକୁ ପ୍ରୋଜେକ୍ଟ ଆସୁଥିଲା ଆମେ କରୁୁଥିଲୁ। ଏଥିରେ କଣ ନା ଆପଣଙ୍କର ଅଣ୍ଡରରେ ରହିବେ ଦଶଟା କି ପ ପନ୍ଦରଟା ପିଲା ରହିଲେ ମୁଁ ଏଇନା ପାଞ୍ଚ ପାଞ୍ଚଟା ଖଣ୍ଡେ ହବ ଦେଖୁଚି ଏଇନା।
ହୁଁ।
ଯେମିତି କିି ଆପଣ ଜାଣିଥିବେ ତିର୍ତୋଲ ହେଲା ଜୟପୁରୁ ହେଲା
ହୁଁ।
ଅସୁରେଶ୍ଵର ହେଲା। ଆଳୁତମା ହେଲା ନହଳପୁର ହେଲା ଏମିତି ମୋ ଅଙ୍କର ଏଇନା ମିନିୟମ୍ ଅଛନ୍ତି ସତୁରି ଅଶି ପିଲା କାମ କରୁଛ ତ ଏଇ ଟାଇପିର ପର ଆଜ୍ଞା ଆଉ ବୁଝିପାଇଲେ?
ଆଜ୍ଞା କମ୍ପ୍ୟୁଟର ଆଗରେ ବସିକି କାମ କରିବା କଥା ଆଉ।
ଆଜ୍ଞା।
କମ୍ପ୍ୟୁଟର ଲାପଟପ୍ ଆଗରେ ଧରିକି କାମ କରିବା କଥା ଆଉ।
ହଁ ସେମିତି ଚାଲିଚି ଜଗନ୍ନାଥଙ୍କ କୃପାରୁ ସେ ତ କରି କତ୍ତା ଯାହା ଦେଇଥାନ୍ତି ତାକୁ ନେଇକି ତ ଆଗକୁ ବଢିବାକୁ ପଡେ ଆଉ କଣ କରିବା ଚାଲିଚି। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଘରେ ମୁଁ ମୋ ଭଉଣୀ ଆଉ ଭାଇ ବାପା ମା ଜେଜେମା ଏମିତି ସବୁ ଅଛନ୍ତି ଆଉ।
ଆଚ୍ଛା ଜଏଣ୍ଟ ଫ୍ୟମିଲି?
ହଁ ଜଏଣ୍ଟ ଫ୍ୟାମିଲି ଆଉ ଆପଣଙ୍କ ଘରେ?
ମୋର ବାପା ମା ମୁଁ ଆଉ ଦି ଭଉଣୀ। ଦି ଭଉଣୀ ବିବାହ ସରିଯାଇଚି ମୁଁ ମଝିଆ ବଡ ଭଉଣୀ ବା ହେଇଯାଇଚି ସାନ ଭଉଣୀ ବା ହେଇଯାଇଚି ଆମେ ଏକା ଜଗାର ଲୋକ। ଏଇଆ ଆପଣଙ୍କର କେତେ ବେ ମାନେ ଭାଇ ଭଉଣୀ କେତୋଟି?
ଆମେ ତିନି ଭଉଣୀ ଗୋଟେ ଭାଇ।
ଆଛା। ଆପଣ କଣ ମଝିଆ ଖାଇବ ମୁଁ କହିଦେଲିି ନା ଆଉ ମଝିଆ ଲୋକ ଙ୍କ ସହିତ ମଜିଆ ରହି ଜଗନ୍ନାଥଙ୍କର ମାନେ କଥାବାର୍ତ୍ତା ଚଲେଇ ଦେବେ ସିଏ।
ହଁ ଆଉ ଆପଣ କଣ କଣ ପଢିଚନ୍ତି କଣ?
ମୁଁ ମୁଁ ମାନେ ଏମ ବି ଏ ପାସ୍ ଆଉ
ଆଚ୍ଛା।
ତାପରେ ମୋର ଗ୍ରାଜୁଏସନ ଯୋଉଟା ଥିଲା ସେଟା ବି ସିଏ ଥିଲା। ଉତ୍କଳ ୟୁନିଭର୍ସିଟି। ଆଉ ଯୁକ୍ତ ଦୁଇଥ ମହର୍ଷି ମହାବିଦ୍ୟାଳୟ।
ଆଚ୍ଛା ଆଚ୍ଛା।
ଏଇଆ ଆଉ ବେଶୀ ପା ଆପଣଙ୍କ ଭଳିଆ ବେଶୀ ପାଠ ଫାଠ ପଢିନି। ଏଇ ଯେତିକି ଯାହା ଆରେ କି କଥା ଭାବୁନାହାନ୍ତି ଦେଖନ୍ତୁ ଆପଣ ସ୍ନାତକ ପାଇଁ ମାନେ ଆଗକୁ ବଢିଲେଣି ଆମେ ସେତିକି ବି ପାରିବୁନୁ। ଦେଖନ୍ତୁ ଜଣେ ବିଇଡି କରିଚି ଆପଣ ବିଏଡ କରି ଛନ୍ତି ମାନେ ଆପଣ ଶିକ୍ଷକତାର ଯୋଗ୍ୟତା ଆପଣଙ୍କ ପାଖରେ ଭରି ରହିଚି। ତା ସତ୍ବେ ବି ଆପଣ ସ୍ନାତକ ପାଇଁ ଆଗକୁ ଲାଗି ପଡିଛନ୍ତି କେମିତି କଣ ତାକୁ ବି ପାଇବାକୁ ଚେଷ୍ଟା କରିବା ପାଇଁ। ବହୁତ ବଢିଆ ଜିନିଷ ମତେ ବହୁତ ଭଲ ଲାଗେ। ଯଦି କିଏ ବି ପାଠ ବିଷୟରେ ପାଠ କେବେ ଜୀବନି ଯେମିତି ସମୁଦ୍ର କୁ ଆମେ ମାପି ପାରିବାନି ସେମିତି ପାଠକୁ କେବେବି କେହି ମାପ ପି ପାରିବେନି।
ପାଠ ତ ପଢିଲେ ସରିବନି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଏଇଆ ହଉଛି କଥା ଆଉ। ଆଉ ଖିଆ ପିଆ କଣ ହେଇଛି ଆଜି ଆଜ୍ଞା।
ଖିଆ ପିଆ ଆଜି ତ ଯୋଉ ଆହା ଅ ଆଇଁଷ ବାର ତ ଭାତ ଅଣ୍ଡା ତର କାରି ସାଲାଟ ହଁ। ଆପଣ ଖାଆନ୍ତିନି ବୋଧେ।
ନା ନା ଆମେ ପିଓର ଭେଜିଟେରିଆନ୍।
ଆଚ୍ଛା ବିନା ପିଆଜ ରସୁଣ।
ନା ନା ନା ନା ପିଆ ବିନା ନୁହଁ ଆମେ ମୁଁ କଣ ମାନେ ଦେଖନ୍ତୁ ଛାଡ଼ନ୍ତୁ। ସେ ଆପଣ ସେଟା ବୁଝିପାରିବେନି ଗୋଟେ ଜୀବ ହ ହତ୍ୟା କରିକି ପାଟିିକି ସ୍ଵାଦ ଦବାରେ
ହଁ ହଁ କାହାର କାହାର ହଁ ଏଇଟା ନିଜର ଇଛା ଥାଏ ଜିନିଷଟା ଏଇଆ ଆଉ। ହଁ।
ଓ ହୋଉ।
ଭଲ ସାଧା ଖାଇବାଟା ବି ଭଲ ଦେହ ପାଇଁ।
ହୁଁ ଏଇଟା ଭଲ କଣ? ଏ ଯାହାକୁ ବି ଆପଣ ତ ଆଜି ଭଲ କହିଲେ ଉପରୁ କହିଲେ କି ଭିତରୁ କହିଲେ ସେଇଟା ମୁଁ ଜାଣିନି। ହିଁ କିନ୍ତୁ।
ଆଇଁଷ ମେନ୍ କଥା ଯାହା ଘରେ ଚାଲିଚି ଚାଲିଛି ହଁ ଠିକ୍ ଅଛି ଜଣେ ଖାଉଛି ଏମିତି ବି ମୋର ଏତେ ମାନେ ମନ ପସନ୍ଦ ନୁହଁକି ଆଇଁଷ ଖାଇବି ମାନେ ଖାଇବି। ନହେଲେ ବି ମୋର ଚଳିଯିବ ଏମିତି କିଛି ନଥାଏ।
ଓ ହଉ।
ହଁ ଯେହେତୁ ଘର ଲୋକଙ୍କ ସହିତ ମିଶିକି
ସମୟ ସରିଲାଣି ହେଲା ଆପଣ ଚାହିଁଲେ ହେଲେ ଏଇ ନମ୍ବରେ ମୁଁ ନମ୍ବରଟା ଆପଣ ମତେ କଲ୍ କରି କରିପାରିବେ ହେଲା ମୁଁ କଲ କରନ୍ତୁ ମୁଁ ନମ୍ବର ଦଉଛି ଆପଣଙ୍କୁ କଲ କରିବେ ହେଲା।
ଆଜ୍ଞା ଜୟ ଜଗନ୍ନାଥ।